ହ୍ୟାଲୋ।
ଆଜ୍ଞା ନମସ୍କାର।
ହଁ କଣ କରୁଚ?
କିଛି ନାହିଁ। ଆପଣ କଣ କରୁଛନ୍ତି? ମୁଁ କହିଲି ଆପଣ କଣ କରୁଛନ୍ତି?
ହଁ ବସିଚି ଆଉ କଣ କରିବି।
ହୁଁ।
ଆଉ ଖାଇସାରିଲେଣି?
ଆଜ୍ଞା ଆଜ୍ଞା ଖାଇବା ସରିଲାଣି।
ହଁ ହଁ। ଆଉ ପଢାପଢି କଣ କରୁଚନ୍ତି?
ମୋର ବର୍ତ୍ତମାନ ଚାଲିଛି ଗ୍ରାଜୁଏସନ ସେକେଣ୍ଡ ଇୟର।
ଓହୋ। କଣ ସାଇନ୍ସ? ନା ଆର୍ଟସ ନା କମର୍ସ?
ନା ନା ଆର୍ଟ ପଢୁଚି।
ଅ ହଁ।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
ହୁଁ ହୁଁ ଅନ କଣ ନେଇଛ
ପଲିଟିକଲ ସାଇନ୍ସ
ହଁ ହୋ ଭଲ ହେଲା ମୋର ବି ସେଇଟା ଥିଲା
ହ ଆପଣଙ୍କ ପ୍ଲସ ଟୁରେ କେତେ ଥିଲା
ହଁ କଣ କହିଲେ ପ୍ଲସ ଟୁରେ
ଲରେ କେତେ ରେଜଲଟ ଥିଲା ଆପଣଙ୍କର
ପରର୍ସେଣ୍ଟେଜ
ହଁ କେତେ ପରସେଣ୍ଟ ରେଜଲ ଥିଲା
ହଁ ସେଭଣ୍ଟି ଏଇଟ୍
ମୋର ପାଖ ପାଖ ଆଉଛି ସେବେଣ୍ଟୁ ନାଇ
ଓ ହୋ
ଚାରିଶହ ଅଣା ଆସି ଥିଲା ଆଉ ମୁଁ ଗୋଟେ ମାତ୍ରେ ଯଥିଲିଣ୍
ହ ହୋ ନା ମତେ ପ୍ଲସ୍ ହଁ ହଁ ମତେ ପ୍ଲସ୍ ଟୁ ତ ଫାଇନାଲ ୟର ଏକ୍ସାମ୍ ବେଳକୁ ମତେ ପ୍ରବଳ ଜର ହେଇଯାଇଥିଲା
ହୁଁ
ସେତେବେଳେ ସେତେବେଳେ ନହେଲେ ଆଉ ଟିକେ ହେଇପାରିଥାନ୍ତା
ହଁ
ହଁ ଭଲ ଅଛି ଚଳିବ
ହ ଆପଣଙ୍କୁ କେତେ ଏଜ ହବ କଣ ମୁଁ କହିଲି ଆପଣଙ୍କୁ କେତେ ଏଜ ହବଣି
କେତେ ଏଜ୍ ହେଇଥିବ ବୋଲି ଭାବୁଛ ମୁଁ କହିଲି କେତେ ଏଜ ହେଇଥିବ ବୋଲି ଭାବୁଛ
ଦେଖି ଫଟୋ ଦେଖି ଲାଗୁଛିଇ ଆଡ୍ରେସ ଟ୍ୱଣ୍ଟି ସିକ୍ସ ଟ୍ୱଣ୍ଟି ସେଭେନ ଭତରେ
ହଁ ହଁ ନାଇଁ ନାଇଁ ଟ୍ବେଣ୍ଟି ସେଭେନ
ସେ ଭିତରେ ତ ଲାଗୁଛ ଦେଖିଲେ
ହୁଁ ହୁଁ
ଆଉ ଘରେସବୁ କିଏ କିଏ ରହନ୍ତି
ହଁ ଘରେ ମୋ ହଜବେଣ୍ଡ ମୋ ଶାଶୁ ଆଉ ମୁଁ ଆଉ
ହ୍ୟାଲୋ
ହ୍ୟାଲୋ
ହଁ କୁହନ୍ତୁ
ହଁ ହଁ କୁହ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି କେତେ ଭାଇ ଭଉଣୀ ତମେ
ଆମେ ମୋର ସିଷ୍ଟର ଦି ଜଣ ସେ ମାରେଜ ସାଇଲାଣି
ହଁ ହଁ
ହଁ
ତମେ ସାନ ହ୍ୟାଲୋ
ମୁତଲା ମୁ ସାନ
ନେଟୱାର୍କ ଆସୁନି କି କୋଉଠି ରହିଛ ଯେ ଶୁଭୁନି ଭଲ
ଏ ଆମ ଏକ ତର ସୁୁ
କଣ କହିଲ ଶୁଭିଲାନି
ମୁଁ କହିଲି ଶିଷ୍ଟ ଦି ଜଣ ସ ମ୍ୟାରେଜ ହେଲାଣି ମୁଁ ସାନ ଆଉ ବାପ ମାମା
ଓହୋ ଘରେ ଖାଲି ବାପା ମା ଆଉ ତମେ ଅଛ ଆଉ ନାଇଁ କି ଏବେ?
ଆଜ୍ଞା।
ଆଉ ବର୍ଷା ହଉଚି ନା ସେପଟେ?
ହଁ ବର୍ଷା ଚାଲିଚି ଦି ତିନି ଦିନ ହେଲା।
ଆଜି ହଉଚି ବର୍ଷା?
ଆଜି ଏବେ ତ ହଉନି ସକାଳୁ ହଉଥିଲା।
ଓହୋ।
ଆପଣଙ୍କ ଆଡେ?
ହଁ ବର୍ଷା ସେଇ ବି ସକାଳୁ ହଉଥିଲା ଜୋର ଆଉ ଏବେ ହଉନି। କିନ୍ତୁ ମେଘୁଆ ମେଘୁଆ ରଖିଛି ହେଇପାରେ ପୁଣି?
ହଁ ଆପଣ କଣ ଜବ କରୁଛନ୍ତି ନା
ନାଇଁ ନାଇଁ ହାଉସୱାଇଫ।
ଆପଣଙ୍କ ହଜବେଣ୍ଡ କଣ କହୁଚନ୍ତି?
ହଁ ସିଏ କର ସିଏ ଅଛନ୍ତି ନେଟୱାର୍କ ରେ।
ଭଲ ଇନ୍ କମ୍ କରୁଛନ୍ତି ଆଉ।
ହୁଁ ହୁଁ।
ଆପଣଙ୍କ ପରିବାର କେମିତି?
ପରିବାର ଆମର ଏଇପା କହିଲି ମୋ ହଜବେଣ୍ଡ, ମୋ ଶାଶୁ, ଆଉ
ନା ନା ମୁଁ କହିଲି, ଆପଣଙ୍କ ପରିବାର ମାନେ ଆଗରୁ ମ୍ୟାରେଜ ସ୍ଵର୍ଗରେ କେମିତି ଥିଲା ଏବେ ମ୍ୟାରେଜ ପରେ କେମିତି ହେଇଗଲା ସେଇଟା ପଚାରେ?
ପୂର୍ବରୁ ମୋ ବାପ ଘରେ।
ହଁ ସେଠି କେମିତି ଅନୁଭୂତି, ଏଇଠି କେମତି ଅନୁଭୂତି କଣ?
ଅନୁଭୂତି ସେମିତି କଣ ଚଳିବ କିଛି ସେମିତି ମ ତେ ଲାଗେନି ସେଟା ଗୋଟେ ଅଲଗା ଲାଇଫ ଥିଲା, ଏଟା ଗୋଟେ ଅଲଗା ଲାଇଫ। ହେଲା ସେଟା ବି ମାନେ ବାପା ମାଙ୍କ ପାଖରେ ରହିବା, ସେଟା ଗୋଟେ ଖୁସି। ଆଉ ଏଇଟା ତ ବଞ୍ଚିବାକୁ ପଡିବ ଏଇ ଲାଇଫ୍ ଟା କିନ୍ତୁ ଯାହା ହେଲେ ବାପା ଘରେ ଥିବା ବାପା ମାଆଙ୍କ ପାଖରେ ଥିବା ସେଇଟା ବେଶୀ ଖୁସି ନା ଆଉ ସେ ଲାଇଫ୍ ଟା ଆଉ ମିଳିବ ନା?
ଇଚ୍ଛା ହିସାବରେ ଯୋଉଠି ବସିଥା କି ଶୋଇଥା କି ଯୁଆଡେ ବୁଲିବାକୁ ଗଲେ କିଛି ଅସୁବିଧା ନାହିଁ, କିଏ କହିବାକୁ ନାହିଁ, ବାପା ମାଆ କୁ କହିଦେଲୁ ପଳେଇଲୁ। ଛାଡ଼ ଆଉ ଆମର ତ ବୋଉ ଡାକନ୍ତି ମା ନୁହଁ। ବୋଉକୁ କହିଦେଲୁ, ପଳେଇଲୁ। ହଁ ଇ ହଁ ଆଉ ଏପଟେ କଣ ସବୁ ଜିନିଷର ବାହାଘର ପରେ କଣ ସବୁ ଜିନିଷର ଯେକୌଣସି କାମ କାମଟେ କର କି ଯୁଆଡେ ବୁଲିବାକୁ ଯାଅ କି ଯାହାବି କର ସବୁ ପାଇଁ ପରମିସନ ଦରକାର।
ଏଇଟା ହଉଚି ଫରକ ଆଉ ଆଉ ସେମିତି ଖାଇବା, ପିଇବା, ରହିବା ସେଠି ବି ଯେମିତି, ଏଠି ବି ସେମିତି । ସେଗୁଡା କିଛି ନାହିଁ।
ନା ବେଳେ ବେଳେ ଏମିତି ବି କି କିଛି ଜିନିଷ ଆସୁଥିବ ନାଇଁ ଭାବୁ ଥବ, ମୁଁ ସେଇଠି ଥିଲି ଭଲ ଥିଲି ଏଇଠି ଆସିକି
ନାଇଁ ନାଇଁ ନା ନା ନା ସେମିତି କିଛି ନା ନା ନା ସେମିତି କିଛି ମୁଁ ବହୁତ ମାନେ ଫ୍ରିରେ ଅଛି ବି ଏଠି ବି। ଆ ହଁ କୌଣସି କୋଉ କଥାରେ କିଏ ମାନେ ଏମିତି କହିବା, କରିବା ସେମିତି କିଛି ନାହିଁ।
ମୋ ହିସାବରେ ମତେ ଯୋଉଟା ବି ଭଲ ଲାଗେ ମୁଁ ବହୁତ ଜିନିଷ କରେ ସେମତି କିଛି ନାହିଁ। ପିନ୍ଧିବା, ଖାଇବା କୋଉଥିରେ ବି ନାହିଁ ରେଷ୍ଟ୍ରିକସନ।
ଅପର୍ଚୁନିଟି ମିଳିଛି ଆଉ।
ହଁ ହଁ ହଁ। ହଁ ବୁଲାବୁଲି ବି ଯେତେବେଳେ ବି ଯୁଆଡେ ଆଉ ସପ୍ତାହକୁ ଥରେ ଯାହାହେଲେ ଆମେ ମାର୍କେଟ ଯାଉ ବୁଲାବୁଲି କରିବାକୁ। ଆଉ ସେମିତି କିଛି ନହିଁ ଯେତେବେଳେ ଯୁଆଡେ ଇ ଇଛା ହେଲା ବି ଯାଉ ଅ କଥା ହେଇକି ସେମିତି କିଛି ନାଇଁ। ଯେ କି ଯେମିତି କି ରୁହନ୍ତି ଟିପିକାଲି କଣ ଗାଁରେ ରହିଲେ ସେଟା କଣ କହିଲ ଗାଁ ରେ ଗୋଟେ ଅଲଗା ଚଳଣି। ଗାଁ ମାନଙ୍କରେ ଶାଶୁ ଘରେ ଅଲଗା ଚଳଣି ତ ଆମେ ତ ବାହାରେ ରହିଲୁ ସେଗୁଡା କିଛି ନାହିଁ ଆମର।
ଆପଣ କୋଉଠି ରହୁଚନ୍ତି?
ହଁ ମୁଁ ରହୁଛି ଢେଙ୍କାନାଳରେ।
ଏ ଢେଙ୍କାନାଳରେ ରହୁଛ ନା ଆମେ ତ ଢେଙ୍କାନାଳ ରହୁଛୁ।
ହଁ କି? ହଁ ହଁ। ହଉ ଦେଖା ହବ କେବେ ଆଉ।
ଆପଣ କୁଆରେ ରହୁଛନ୍ତି।
ହଁ କହିବି ପରେ। ସେଟା ଏବେ କହିହବନି ପରେ କହିବି।
ଆଛା। ହଉ ଆଉ ।
ହୁଁ ହୁଁ।
ହ କୁଆଡେ ବୁଲାବୁଲି କଣ ପ୍ଲାନିଂ।
ଅ ନା ବୁଲା ବୁଲି କଣ?
ରଥଯାତ୍ରା ସିଜିନ ହେଲାଣି କଣ ପୁରୀ ଯିବାନିକି?
ନା ନା ଏବେ ପୁରୀରେ ଯୋଉ ଭିଡ ରଥଯାତ୍ରାରେ ଏଇନେ ଯାଇହବ। ପୁରୀ ତମେ ଯିବକି ପୁରୀ?
ଆମର ପ୍ଲାନିଂ ଅଛି ଯିବୁ ସବୁ ସାଙ୍ଗମାନେ?
ଏଇ ରଥଯାତ୍ରାରେ ଭିଡରେ ଯାଇକି ଠାକୁର ଦର୍ଶନ କରିପାରିବ?
ହଁ ନିହାତିି ଆଉ ତାହେଲେ ଏତେ ଲୋକ କେମତି ଦେଖୁଛନ୍ତି।
ଓହୋ। ହଉ ଯାଅ ଭଲ ଠାକୁରଙ୍କୁ ଦର୍ଶନ କରିକି ଆସ। ଭଲ କଥା ସାଙ୍ଗ ସାଥିରେ ଯାଇକି ତମେ ମାନେ କରି ହେଇପାରିବ ହଁ ଏଠି ବି ତ ହଉଛି ଏତେ ହଉଛି ଯାହା ଲେ ପୁରୀ ବଡ ଠାକୁର ସେଠି ଅଲଗା। ସେଠି ଏଠି ଭିତରେ ଫରକ ଅଛି ନା ଆଉ।
ହୁଁ।
ଏଠି ବି ତ ବଳରାମ ମନ୍ଦିର ଅଛନ୍ତି ଯାଆନ୍ତିନି ପରା ଏଥିପାଇଁ ବଳରାମଙ୍କ ରଥ ଓଁ ଖାଲି ଜଗନ୍ନାଥ ସୁଭଦ୍ରା ଯାଆନ୍ତି ନା କଣ
ସେଟା ର ଏଠି ମୁଁ ଜାଣିନି ମୁଁ ଏ ରିସେଣ୍ଟ ଆସିଛି ତ ଥ୍ରୀ ମନଥ ହବ।
କାଇଁ କଉଠି ରହୁଥିଲା କି?
ନାଇଁ ଆମ୍ ଆମର ଆକ୍ଚୁଆଲି ରେ ନୟାଗଡ।
ଅହୋ ତମ ଘର ଟା?
ହଁ ଆମ ଘର ହଉଚି ନୟାଗଡ଼।ଏଠି ଜଣେ ଆମର ଭାଇ ରହୁଛନ୍ତି ତ ତାଙ୍କ ପାଖରେଇ ରହିଚି ଆଉ।
ଆଉ କଣ ପୁଆ ଏଠି ରହିଚ ନା କଣ?
ହୁଁ ହୁଁ ପଢା ପଢି ଚାଲିଚି। ପଢାପଢି ମୋର ସିଆଡେ ଚାଲିଚି ଆମ ନୟାଗଡ଼। ନାଇଁ ଆମର ସିଆଡେ ଚାଲିଚି ପଢାପଢି। ଏଇଟା ସେୟା ଯେମିତି ବୁଲି ଚାଲି ଯିବି ଗାତାର ରହିକି।
ଓହୋ ପୁଣି ମାନେ ନୟାଗଡ ପୁଣି ପଳେଇବ ବି ନାଇଁକି ତମ ଘରୁକୁ
ଆଚ୍ଛା ହୁଁ।
ଓ ହୋ।
ଓ ହଉ ଟାଇମ୍ ତ ହେଇଗଲାଣି ଆଉ ଗୋଟେ କଲ୍ ଆସୁଚି।
ହଁ। ହଉ ହଉ ହଉ ଠିକ ଅଛି ରଖ।
ଜୟ ଜଗନ୍ନାଥ।